ହେଲୋ
ହଁ ହ୍ୟାଲୋ
କଣ କରୁଛୁ?
ଏଇ କଣ କହିଲ ଏଇଠି ବସିଚ ଆଉ ଖାଇକି
ହଁ ମୁଁ ତ ଏଇ ଶୋଇଥିଲି ମୋ ଦେହ ଭଲ ଲାଗୁନି ଯେ ଆଉ
କଣ ହେଇଚି କି ଲୋ ଦେହ
ଏଇ ଏମିତି ମୁଣ୍ଡ କଣ ହଉଛି ଭଲ ଲଉନି ଆଉ
ଓହୋ ମୁଣ୍ଡ କହୁଛି ଅ ହ ମେଡିସିନ ଖାଇଲୁଣି
ହଁ ଖାଇଥିଲି।
ମେଡ୍
ଆଉ ହଁ ଖାଇଥିଲି ଖାଇକି ଖାଇଥିଲି ତୁ କଣ ଖାଇଛୁ?
ବାପା ଆସିକି ଆଣିଥିଲେ ଜଳଖିଆ ଯେ ମୁଁ ଏଇ ଖାଇଥିଲି ଜଳଖିଆ ଆଉ
ଓହୋ ମୁଁ ତ ସେ ଭାତ ଖାଇକି ମେଡିସିନ ଖାଇଥିଲି ଆଉ ଆଉ ହଉଛି କଣ କହିଲୁ କହୁଥିଲି। କଣ କରିଥିଲି? ହଉଛି ତ ସିକ ଦିଟା ଆଣିକି ରଖିବା କି? ଆାନେ କ ଖିର ଖିରୁ ବି ଶଖିବା ପାଇଁ ଭଲ ହୁଅନ୍ତା।
ଜରଷିଗାଇ ରଖିବା କିଛି କଥା ନାହିଁ ଯେ ହେଲେ ତ ଟିକେ ବହୁତ କେୟାର ନବାକୁ ପଡିବ ମାନେ କଣ କହିଲୁ ତା କଥା ସବୁ ବହୁତ ବୁଝିବାକୁ ପଡିବ
ଆରେ ହଁ ଯ ଦେ ତୁ ଶୁଣୁ ତୁ ଯଦି ଯୁଆଡ଼େ ଯିବୁ ମାନେ ତୁ ଯଦି ଯୁଆଡ଼େ ସିଏ ଯି ମୁଁ ମୁଁ ଘରେ ରହିବି ଆଉ ମୁଁ ଯଦି ଯୁଆଡେ ଗଲି ତୁ ମାନେ ଇଏ କରିବୁ ଆଉ କଣ
ହଁ ଯେ ହେଲେ କୋଉଠି ପୁଣି ତା ପାଇଁ ଗୋଟେ ଘର କରିବାକୁ ପଡିବ ପକା ଫକା କରିବାକୁ ପଡିବ, ଉଁ ଫ୍ୟାନ ଫ୍ୟାନ ଲଗେଇବାକୁ ପଡିବ, ବୁଝିପାରୁଛି ନା।
ହୁଁ ଲଗେଇବା ଆଉ କଣ କରିବା ସବୁ
ତାହେଲେ ହଉ ଆମ ବାରିପଟେ ବି ଜାଗା ଅଛି, ପ୍ରବଳ ହେଲା ସେଇଠୁ ନଲେ ବ ଘର ହୁଁ ସେଠ ବ ଘର ଫର କଲେ ସେ କଣ ହୁଅନ୍ତା ନା ସେଇ ତାାଙ୍କର ରୁହନ୍ତେ
ହୁଁ
ଆ ଖାଇବା ପିବା ଇଏ ତାଙ୍କୁ ଭଲସେ କେୟାର ନହେ ସେ ଭଲ ସେ ପୁରା କ୍ଷୀର ଫିର ଦେବେ, ବିକି ପାରିବନି କି ମାନେ ଇଏ କରିବ ଜାଣିଚୁ ନାଁ। ଆଉ ଇଏ କିନ୍ତୁ କ୍ଷୀର ଦୁହିଁବା ପାଇଁ ଗୋଟେ ଲୋକ ଦରକାର, କାହିଁକି ନା ମତେ ତ ଆସେନି ତତେ କଣ ଆସିଛି କି ତତେ ବି ଆସିବନି।
ନା ଲୋକଟା ରଖେ ନା
ଦେଖିଆ ତାପରେ ଆମେ ବି ଇ ଏତେ ବଡ ସିଏ ଜର୍ସି ଖା କେତେ ବଡ ବଡ ବୋପା ମା ନାତ ଫାତ ମାରିଦେବେ। ବଡ଼ ଦେଖ ପଡ଼ିଥିବ। ଯେ ସେ ଇକୁ ମୁଁ କହିଲି ଇଏ କରିବା ଆଉ ଲୋକ ଟେ ବୁଝିବା ଆଗେ, ଶୁଣ ଆମେ ସେ ତୁ ଆସିଲେ ମିଶିକି ସେ ଜାଗା ଭାଗା ପୁରା ଟିକେ କଣ ପତର ପତ୍ର ବହୁତ ପଡିଚି ତ ତାକୁ ଟିକେ ସଫାସଫି କରିଦିଅନ୍ତେ।
ହଁ
ହୁଁ ଜର୍ସି ଗଈ କିଏ ରଖିଛି କି, କାହାଠୁ ପୁଣି ଆଣିବା କିଏ ଦେଲେ ସିନା ପୁଣି ସେଟା କେତେ ପଡେଇିବ କେତେ କଣ
ସେଟା ତ ହଁ ଆମେ ଭାବୁଛେ ମାନେ ଯିଏ ରଖିଥିବ ବାହାରୁ ଆଣିବା କାହିଁକି କହିଲ ଏଇ ପାଖ ପାଖରୁ ଆଣିଲେ ଭଲ ପଡିବ ନ ପଡିବ ତାପରେ ସିଏ କେତେ ଦିନ ରଖିଥିବେ କଣ ଆମେ ଏଠୁ ନହେଲେ ଆଣିବାନି ହେଲା।
ହୁଁ ଆଚ୍ଛା ଠିକ ଅଛି, ଦେଖିବା ତାହେଲେ ବାହାରୁ ଆଣିବା ଯେ କା ସତ ଗୋଟେ କଣ୍ଟାକ୍ଟ କଲେ ହବନା ପୁଣି
ହଁ କା ସହିତ ଗୋଟେ କଥା ହେଇକି ଦେଖା କରିବା ଆଉ କଣ
ହୋଉ ଦେଖେ ତ ବାପାଙ୍କୁଠ ବିଚାରିବୁ ନହେଲେ
ହଁ ମୁଁ ଦେଖିବା ପଚାରିକି କହିବି ଆଉ
ଯେ ହଁ ଯଦି ସେ କାହା ଚିହ୍ନିଥିବେ ଆଉ ମୁଁ କହିବି ତାହାଲେ ହଁ ଆମେ ହଉଛି ବୁଝୁ ନା ହୁଁ
ଦିଟା ଆଣିବା ନା ଗୋଟେ ଆଣିବା ଦିଟା ଆଣେ ଭଲ ହୁଅନ୍ତା।
ଦିଟା ଆଣିଲେ ଭଲ ହୁଅନ୍ତା, ଯେ ମୁଁ କ ତ ଆଗେ ଗୋଟେ ଆଣିକି କରିସାରିଲେ ତା ପ୍ରାୟ ଗୋଟେ ଆଣନ୍ତେ।
ତାପରେ ତାର ଖାଦ୍ୟ ମାନେ ସେ କଣ ଫରେ କେମିତି କଣ ଖାଇବ କଣ ସେ ସବୁ ବି ଇଏ କରିବାକୁ ପଡିବ।
ସେବା କୋହୁଚି ସେି କଣ ଖାଇବ ଭାଇିବ ମାନ ତାର ତ ଖାଦ୍ୟ ପୁଣି ଆସିବ ନା ତ ତ ଅଲଗ ଖାଇ ସେ ଖାଇବା ଆସିବା ତାକୁ ଠିକ ଟାଇମ ରେ ଖାଇବା ଦବ ଫ୍ୟନ୍ ଫ୍ୟନ୍ ଚଲେଇବ ତାଙ୍କର ପୁଣି ସବୁ ସଫାସଫା କରିବ ସେଇଟା ହଉଛି ମେନ୍ କଥା ଉଁ ଆଉ ନହେଲେ କିଛି ନୁହେଁ ହଉ ଶୁଣ ତୁ ଫାଙ୍କା ହେଇକି ଉ ଆସିବୁ ହେଲା କା ହେକି ଆସିଲେ ଆମେ ଫାଷ୍ଟ ଜାଗା ଟାକୁ ସଫା କରିବା ହେଲା ଆଜ୍ଞା ଘର ତିଆରି କରିସାରିଲେ ସିନା ଗାଈ ଟା ଆଣିବେ ବୋଲି ଭାବିବା
ହଁ
ହେଲା ତ କଣ ହବ ନା ତୁ ଆସେ ଆମେ ସେ ଜାଗେଟ ଟା ଟିକେ ସଫା କରିଦବା ବେଶୀ ବି ଏତେ ମାନେ କଣ କହିଲୁ ବଡ କରିବାର କିଛି ନାହିଁ ବଡ ବୋଲି ତଥା ମିଡିୟମ ସାଇଜ ଟା କରିବା ଆଉ ତାପରେ ମିସ୍ତ୍ରୀ କ ହଉଛି ସେପଟେ ମୁଁ ମିସ୍ତ୍ରୀ ନମ୍ବର ରଖିଛି ଆମେ ଜାଗାଟା ସଫା କରିସାରିଲା ପରେ ତାକୁ ଟିକେ ଫୋନ କରି ରଡଖିବା ହେଲା
ହଁ
ହୁଁ ଡାକିଲେ ପୁଣି ନା ପଥର ପଥ୍ର ଆଣିଲେ ଟିକେ ପଇସା ଖର୍ଚ୍ଚ ହେବ ଓ ହଉ ରଙ୍ଗ ଆଉ
ଆଚଛା ହବା ଆମେ ଦବା ଆଉ କଣ
ହଁ ସେଇଆ
ତାପରେ ଖାଦ୍ୟ ବି ପଇସ ବି ଖଚ ହବନି ଖାଦ୍ୟ ଯଉ ଆଣି
ହଁ ହଁ ହଁ ସେତେବେଳେ ଆମେ ଗାଈ ଟା କିଣିବା ବା ଆମକୁ ସେତିକି ନା ଖର୍ଚ୍ଚ ଯଅ ଖାଦ୍ୟ କଥା ତ ଅଛି ଭୁ ନା ନାଇଁ ଆେ ଗାଇଥା ଶୁଣମେ ଘର କଲା ଆ ହେଲେ ଷାଠିଏ ସତୁୁରରି ହଜାର ଟଙ୍କା ଦରକାର ବୁଝିଲୁ
ସେଇ ଇଟା ବାଲି ସିମିରେ
ଇଟରେ କରିବା ନା ପଥରରେ କରିବା
ପଥରେ କଲେ ବି ଭଲ ଇଟରେ କଲେ ଆମକୁ ଟିକେ ଅଧିକ ଖର୍ଚ୍ଚ ହବ ଆଉ
ନାଇଁ ମୋ ପଥରରେ ଗଲେ ଖର୍ଚ୍ଚ ହବ ନା ଏଇଟରେ ଗଲେ ଖର୍ଚ୍ଚ ହ
ଦେଖିବା ଶୁଣଁ ଦେଖିବା ମି ମିସ୍ତ୍ରୀ ଗୁଡାକି ମିସ୍ତ୍ରୀ କଣ କହୁଛି ହେଲା ଯୋଉଟାରେ ଭଲ ହବ ସେଟାରେ କରି ଆଉ କଣ ହେଲା
ସେ ଏଇ ଡାକିକି ବୁଝିକି
ପଥରରେ କଲେ ମଜବୁତ ଇଟାରେ ଗଲେ ମଜବୁତ କଣ ସେଇଭଳିଆ ଆଉ ଓ ଦେଖିବା ଆସ ଆସୁସ୍ତ ସ୍ତ୍ରୀ ସବୁ ମିସ୍ତ୍ରୀ ଦେଖିଲେ କହିପାରିବ
ହଁ ସିଏ ଠିକ କହିବଲା କୋଉଟା ଭଲ କୋଉଟା ଠିକ
ହୁଁ ସେଇଆା ହଉ ସିଏ ଆସୁ ସି ଆସିଲେ ଉ ସିଏ କହିବ କହିଲେ କଣ ହେଲା ନା ତାପରେ ଆମେ ଇଟା ବାଲି ତ କେତେ ପାଞ୍ଚ ହଜାର ଟଙ୍କା ନବ ନା କଣ ପାଞ୍ଚ ଛଅ ହଜାର ବି ନୁହେଁ ମୋର ବେଶୀ ବି ବାଲି ଦର ନା ଅଳ୍ପ ଦରକାର ତଥାପି ଦେଖିବା ସିଏ ଯାହା କହିବ ଆଉ ଆ ପୁଣି ସିମେଟ ଆଣିବା ହେଲା ତାପରେ ମିସ୍ତ୍ରୀ ମଜୁରୀ ଟିକେ ଏବେ ଦେଇକି କି କରିବାଆ ପୁଣି କିଛି ମାସ ଗଲେ ତ ଛାଡ଼ିଦେବାଉ ଘର ଫର ଭଲସେ ଶୁଖାସୁଖି କଲେ ପକା ଫକ୍କା କରିଦେଇକି? ଁ ହେଲା ଆଜି ପକେଇଦବା ହେଲା ଆଉ ଛାତ ଭାତ ପକବ କି ନାହିଁ। ଆ ବେଷ୍ଟ ଭୋଗେଇ ଦେବା ହେଲା।
ଆଜି ବସ ପକେଇଲେ ଯୋଉ ତା ଏତି ଯିବ ଖରା ଦିନେ ବି ଦେଖ ରଖଛୁ ଛାତ ପକେଇଲେ ଆମକୁ ଠିକ ହି ହବ କାହିଁକି ନା ଦେଖ ଆମେ ଏବେ ସିନା ଗାଈ ରଖିଛେ ହେଲା ତାପରେ ଆମେ ଯେତେବେଳେ ଯୁଆଡେ ଚିକି ଫାକିକି ବାହାରକୁଳଲେଉ ଗଈ ତ ରଖିପାରିବନି ତ ବିକି ଦେଇ ପାରିବେ ହେଲା। ବିକି ଦେଇେଇକି ଚାହିଁଲେ ଆମେ ସେଠି ଆଉ କଣ କରିପାରିବା ଆମେ
ହୁଁ ଁ କହୁଥିଲି ସେଇଟ ମାନେ ଏଟା ସବୁବେଳେ ପାଇଁ ନୁହେଁ ନା ଟେମ୍ପୋରାରୀ ପାଇଁ ମୁଁ ବି ସେଇଆ କହୁଥିଲି କି ଆଜଗଷ୍ଟା ପକେଇଲେ ଭଲ ଆଜିଗଷ୍ଟା ପୂର୍ବ ସେ ଛଣ ଫୁଣ ବିଛେଇଦବା ଆଉ କଣ କହିଲି ଛାତ ପକେଇଦବା ପୁଣି ଆମେ କେତେବେଳକୁ କଆଡେ ପଳଉଥିବା। ହଁ ଛାତ ପକେଇ ଦେଇକି କାହିଁ ଇଏ କରିବା।
ଓ ହୁଁ
ହଉ ଦେଖିବା ମିସ୍ତ୍ରୀ ସହିତ କଥାବାର୍ ସ କଣ କହୁଛି।
ହଁ ତାକୁ ଯେଉଁଟା ଠିକ୍ ଲାଗିବ ସେ ସେଇଟା କହୁ ଦେଖିିବା ମୁଁ କହୁଥିଲି କଣ? କହିଲୁ ଯୋଉ ହଉଛି ଆଜିଷ୍ଟ ପକେଇଲେ କିଛି ନାହିଁ ତ ଖରା ଦିନେ ଦେଖୁଛୁ କାହିଁି ତାତିଯିବ ତାପରେ ଗାଈ ଆମେ ରଖିବା ଯେହେତୁ ତାପରେ ଫ୍ୟାନ ଲଗେଇଲେ ବି କଣ ହବ ଯେତ ବି ବେଶୀ ଅଧିକ ତାକୁ ତତଲ ପବନ ବାଡେଇବ ତ ସେ ରହି ପାରିବ ସମ୍ଭାଳି ପାରିବ ନ ସମ୍ଭାଳିବ ସେଇଟା ମୁଁ କହୁଥିଲି ତାପରେ ଆମେ କଣ ଚାହିଁଲେ ଭବିଷ୍ୟତରେ ଆଉ ସେଟା କିଛି କରିପାରିବା ଯଦି ଆମେ ଗାଈ ନ ରଖିଲେ। କି ବିକିଦେଲେ ତ ସେଇଟା ଆମେ ଆଉ କିଛି କରିପାରିବା କି ଆମେ ଯଦି ନିଜେ ସେଟା କିଛି କଲେ ତ ଆମେ ସେଠା ବି ରହିପାରିବା ନା ନାଇଁ। ରହିଲେ ବି ଆମକୁ ବି କଷ୍ଟ ହେବନାଣି ସେଇଟା କହୁଥିଲି ଆ ବ୍ୟସ୍ତ ପକେଇବା ଅପେକ୍ଷା ଛାତି ପକେଇଲେ ଆହୁରି ଭଲ କିନ୍ତୁ ଆଜଷ୍ଟ ପକେଇଲେ କଣ କମ ଖର୍ଚ୍ଚ ହୁଏ ଆଉ କଣ?
କମ ଖର୍ଚ୍ଚ ହୁଏ ତାପରେ ମୁଁ କହୁଥିଲି ଏ ଆମ ଟେମ୍ପରାଚର ନା ସବୁଳେ ପାଇଁ ନୁହେଁ ନା ତ ହେଇଥିାଇଁ ନହେଲେ ଲାଜ୍ଜ ପକେଇ ଦେଇକି ବୁଝୁଛି ଗରମ ହବ କିନ୍ତୁ ତାପରେ ଛଣ ଫଣ ଗୁା ବିଛେଇ ଦେଇଥାନ୍ତେ। ବୁଝିଲୁନି ଛଣ ଫଣ ମିଠେଇକି ଉଁ ତାକୁ ଥଣ୍ଡା ରହିଥାନ୍ତା ଆଉ କଣ?
ଅହୋ ଦେଖିଆ ଆଉ କଣ ହଉ
ହଉ ମିସ୍ତ୍ରୀ ଲାଗିଲେ ମେନ ହଉଚି ହଁ ମିସ୍ ମିସ୍ତ୍ରୀ ରଖିବା ମିସ୍ତ୍ରୀ ମେନ କଣ କହୁଚି ସେଇଟା ଦେଖିବାର ଅଛି। ଆମ କଥା କଣ ଆମେ ତ କହିବା କି ହଁ ଏଟା ଏଟା ହେଲେ ହବ, ହେଟା ହେଲେ ହବ, ହେଟା ହେଲେ ହବ। ରେ କଣ କହୁଚି ସେଇଟା
ଡାକିବା ଡାକିବା ଦେଖିବା ସେ କଣ କହୁଛି। ଯଦି ଯାହା କହିବ ଆମେ ସେଇଟା କରିବା। ନହେଲେ ନାଇ କଣ ଛାତ ପକେଇବା ଯଦି ପକେଇବା ନହେଲେ ଆଜବେଷଟ ପକେଇବା ଯଦି ପକେଇବା ଆଉ। କିନ୍ତୁ ତାର ଟିକେ ଅଧିକ ଯତ ଯତ୍ନ ନେବାକୁ ଆମକୁ ପଡିବ। ନହେଲେ କିଛି ହବନି।
ସେଇଆପା
ତାର କୋଉ ଟାଇମ ରେ ଖାଇବା କି କଣ ତାପରେ ଆଉ ଗୋଟେ ଲୋକ ବି ବୁଝେ ଯଉ ଖିର ଇଏ ପାଇଁ। ତାପରେ ଆମେ ଚାହିଁଲେ ଆମେ ସ୍କୁଟିରେ ଯି ଜଣଙ୍କ ପଳେଇବା ବିକି ଦେଇକି ପଳେଇ ଆସିବା।
ବିକି ଦେଇ କଣ ଗାଁରେ ତ ନେବେ ଲୋକ ଆଉ।
ସେଇ ଗାଁରେ ଗାଁ ରେ ନେଲେ କିଏ ଆସିବ ନ ଆସିବ। ତ ସେଇଟା କହୁଥିଲେ ନହେଲେ ଆମେ ନିଜେ
ଉଁ ଫାଷ୍ଟ ଆମକୁ ଯାଇକି ଦବା ପାଇଁ ପଡିବ। ତାପରେ ନେଷ୍ଟ ଟାଇମଠୁ ଆମେ କହିବା ତମେ ଆସିକି ନେଇଯାଅ।
ହଁ।
ମାଉସୀ କଥାହବ। ହଁ। ହଉ ତାହେଲେ ଆଉ ଶୁଣୁ ହୁଁ ତୁ ଯା କଣ ତୋ କାମ ଆସି ସା ମାରେ ଟିକେ ଆସିବୁ ଖାଲି ଜାଗାଟା ଦେଖିଦବା ଦେଖି ଦେଇକି ମୁଁ ମିସ୍ତ୍ରୀ ଡାକିବି ସେ ଆସିକି ଦେଖିଦବ। ଜାଗା ଖାଲି ପତ୍ର ଗା ଖାଲି ଓଳେଇଦବା ଆଉ କିଛି ନାଇଁ ହେଲା।
ହୁଁ।
ଓ ଏହା ହଉଛି କଥା ଆଉ ତୁ ତୋ କାମ ସାରେ କାମ ସାରିକି ଖାଇ ପିଇକି ଏବେ ଭଲ ଲାଗୁଚି। ଦେଖ ତୁ ମୁଣ୍ଡ ଫୁଣ୍ଡ ପନ୍ଧି ଚ କହୁଛ। ଆଜି ନାସିଲେ କାଲି ଆସିଲେ ବି ଚଳିବ ହେଲା।
ହୁଁ। ତା ଦେଖିଆ ଆଜି ମତେ ଏମିତିରେ ଟିକେ ଟି ଭଲ ଲାଗୁଛି ଯଦି ଏମିତି କିଛି ଭଲ ଲାଗିଲା ତାହେଲେ ମିସ୍ତ୍ରୀ କିି ଡାକିବା ସାଙ୍ଗ ହେଇକି ମୁଁ ଯିବି। ତୁ ଏଠି ଥିବୁ ଆଉ କଣ? ହେଲା। ହଉ ଆଉ ହଉ ଆଉ ମୁଁ ରଖୁଛି ହେଲା ମୁଁ ତ
ହଁ ହଁ ହୁଁ ହ ହୁଁ ହୁଁ ହଉ ହଉ